ହଁ ହାଲୋ।
କଣ କରୁଛନ୍ତି ଆଜ୍ଞା?
ହଁ ସାର୍ ବସିଚନ୍ତି।
ବସିଚନ୍ତି- ଆଉ ସବୁ ଭଲ?
ଆଜ୍ଞା -ଆଜ୍ଞା ଭଲ।
ଆଉ ଖିଆ ପିଆ କଣ ହେଇଥିଲା?
ଖିଆପିଆ ଆମ ଓଡିଆ ଘରର ଖାଇବା ଆଉ। ଏଇ ପଖାଳ ବଡ଼ିଚୁରା ଖରାଦିନିଆ।
ଖାଇନାହାନ୍ତି କିଛି?
ଦି ପହରେ ଖିଆ ହେଇଗଲା ଏବେ ତ
ପଖାଳ ବଡିଚୁରା ବାଡେଇଚନ୍ତି?
ଆଜ୍ଞା ବାଡେଇଚନ୍ତି ଆପଣ କଣ ଖାଇଚନ୍ତି?
ଯାହା ହଉ ଭ-ଭଲ। ଭ-ଭଲ ଖାଇବା ଖାଇଚନ୍ତି ଖରା ଦିନକୁ ତ ପଖାଳ ବେଷ୍ଟ ଆଉ। ମୁଁ ଏ ଖାଇଥିଲି ଏଇ ପଖାଳ ଟିକେ ମାଛ ଭଜା ଟିକେ ଖାଇଥିଲି ଆଉ।
ଭଲ ଆପଣ ତ ଭଲ ଖାଇବା ଦେଶୀ ଖାଇବା ଖାଇଚନ୍ତି ଆଉ।
କଣ କରିବା ଆଉ ଯାହା ଯେତେବେଳେ ମିଳିଲା ଆଉ।
ହଁ ଆଉ ଆପଣଙ୍କ ପଟେ ବର୍ଷା କେମିତି ହଉଚି- ପାଣି ପବନ କଥା?
ବର୍ଷା-ଆ- ଦୁଇ ତିନି ଦିନ ହବ ମାନେ ପ ପକେଇବ ପକେଇବ ହଉଚି କିନ୍ତୁ ପକଉନି। ମାନେ ସବୁଦିନ ଆସୁଚି ପୁରା ମେଘୁଆ କରିକି ଚାରିପଟୁ ଅନ୍ଧାର କରିକି ପୁରା ବିଜୁଳି ଘଡଘଡି ମାରିକି ହଉଚି ସେ ପବନ ଫବନ ହେଇକି ପଳଉଚି। କିନ୍ତୁ ବର୍ଷା ଫର୍ଷା ନାହିଁ। ଆପଣଙ୍କ ଆଡେ?
ଏପଟେ ତ ବର୍ଷା ହେଇନଥିଲା ଆଜି ହେଇଚି ଏଇ ପନ୍ଦର ମିନିଟ୍ ରେ ଗଛ ପତ୍ର ସବୁ ଭାଙ୍ଗି ଦେଇଚି ଡାଳପତ୍ର ଆଉ।
ଆଚ୍ଛା -ଓ -ହୋ- ହୋ। ଆଚ୍ଛା ଗଛରୁ ମନେ ପଡ଼ିଲା ଆପଣଙ୍କ ଏରିଆରେ କିଛି ଗଛ ଫଛ ମିଳିବ କି? ଏ ଘର ଟିକେ ବନା ହଉଚି ତ।
ଘର ବନେଇବାକୁ ଗ-ଛ କଣ ଦରକାରେ?
ଆଉ ଗଛ ଟିକେ ଏଇ କାଠ କାମ ଯଉ କାଠ ଟିକେ ତ ଲାଗିବ ଘର ହେଲେ ନା କଣ କରିବା ଆଉ।
ଆଉ କଣ ଗଛ ମିଳୁଚି କାଠ ଲଗେଇବା ପାଇଁ ମୁଁ ପରିବେଶ କାଟିକି ଗଛ ଜଙ୍ଗଲ କରି ମିଳିବ ନି ତ ଆଉ ଉଁ ପ
ଓହୋ ହୋ ହୋ ଆଛା। ଆପଣଙ୍କ କଥାରୁ ଯାହା ଜଣା ପଡୁଛି ଆପଣ ମାନେ ପରିବେଶ ପ୍ରତି ଭାରି ମାନେ ଯତ୍ନ ଶିଳ ଅଛନ୍ତି ଯାହା ହଉ ଶୁଣିକି ଭଲ ଲାଗିଲା।
ରକ୍ଷା କରିବାକୁ ପଡିବ ନା ଜଙ୍ଗଲ ସୁରକ୍ଷା।
ଆରେ ଆଜ୍ଞା ଆଜ୍ଞା ଆଜ୍ଞା ନାଇଁ ଭଲ ଲାଗିଲା ଯାହା ହଉ ନାଇଁ ମୁଁ ବି କିଇ ଯଦି ଓ ସେ ଗଛ କଟା ଫର ରେ ନୁହଁ କିନ୍ତୁ ଆ ଘର ଲୋକ ଲୋକଙ୍କର କହିବା କଥା ଯେ କାଠ ଟିକେ ଲାଗିବ ଘରେ।
ପାଇବେ ତାପରେ ଆମେ ରହିବା ବୋଲି ଗଛ ଆଣିକି କାଟିକି ଆମେ ଘର ସଜାଉ ଜଙ୍ଗଲର ପଶୁ କି ସେ